ହ୍ୟାଲୋ
ମୋ କଥା ଆପଣଙ୍କୁ ଶୁଭୁଛି ତ।
ହଁ।
ଆଉ ଭଲ ଅଛି।
ହଁ ଆପଣ କଣ କରୁଛନ୍ତି?
ନା ମୁଁ ଏଇ ବସିଛି ଆଉ ମୁଁ ହଉଛି କଣ ଭାବୁଥିଲି କହିଲେ ଏବେ ଆପଣଙ୍କ କଥା ବହୁତ ମନେ ପଡୁଛି କଣ କହୁଥିଲି କହିଲେ? ଆପଣଙ୍କ ଘରକୁ ଯେବେ ମୁଁ ଯାଇଥିଲି ଆପଣ ଯୋଉ ମତେ କରିକି ଦେଇଥିଲେ ଯୋଉ ଆମ୍ବ ରସ ବହୁତ ମିସ୍ କରଛି ମୁଁ ତାକୁ ରେ ବହୁତ ମିସ୍ କରୁଛି।
ଆଉ କେବେ ଆସିବ ଆମ ଘରକୁ?
ହଁ ଆପଣ ଯଦି ଆଉ ଆମ୍ବ ରସ ମତେ କରିକି ଦେବେ ତାହେଲେ ହିଁ ମୁଁ ଯିବି କଣ କହୁଛନ୍ତି?
ଆମ୍ବ ଅଛି। ଆଜି ହୁଁ।
ହଁ ସ ରେ ଦେବେ ତ ଆପଣ କେମିତି କେମିତି? ବନେଇଥିଲେ ସେଇଟା ମତେ ଟିକେ କହିଲେ?
ସେଇଟା ମୁଁ ଆ ଆକୁ କାଟିକି ଗ୍ରାଇଣ୍ଡିଙ୍ଗ କରିଦେଇଥିଲି ପାଣି ଦେଇକି ତାପରେ ସେଥିରେ ମୁଁ ଚିନି ଆଉ ଲୁଣ ପକେଇଥିଲି ତାପରେ ଥଣ୍ଡା ପାଣିକି ବରଫ ଯାହା ବି ପକେଇ ଦେଲେ ଥଣ୍ଡା ଲାଗିବ।
ଓ ଆମ୍ୱ ରସରେ ଲୁଣ ବି ପଡେ କି?
ହଁ।
ଓହୋ ମୁଁ ଭାବିଲି ଖାଲି ବୋଧେ ଓହୋ ହେଇଥିବ ମନେ ସେଥିପାଇଁ ବୋଧେ ମାନେ ଭଲ ଭଲ ହିଁ ଲାଗୁଥିଲା। ଏଇ ଯୋଉ ଗ୍ରୀଷ୍ମ ଋତୁ ର ଯୋଉ ଖରା ମାନେ ମୁଁ ବହୁତ ସତରେ ବହୁତ ମିସ୍ କରୁଛି ସେଇ ଆମ୍ବ ରସକୁ ଆଉ ଦହିରେ ବି ଆପଣ ଗୋଟେ ମତେ କଣ କରିକି ଦେଇନ ସେଇଟା କେମିତି କରିଥିଲେ ମତେ ଟିକେ କହିଲେ
ସେଇଟା ଆମେ ଦହିକୁ ଦହି ଯୋଉ ଥିଲା ସେ ଦହିରେ ଆମେ ପାଣି ଦେଇକି ଲେମ୍ବୁରୁର ପତ୍ର ଆଉ ଲଙ୍କା କ ଚକଡିକି କରିଥିଲୁ ସେଇଥିରେ ବି ଲୁଣ ପଡିଥିଲା ଚିନି ପଡିଥିଲା
ଆଚ୍ଛା ଆଛା ଲେମ୍ବୁ ର ପତ୍ର କୋଉଠୁ ଏଇ ଯୋଉ ଘର ପାଖ ଆପଣଙ୍କର ବୋଧେ ଲେମ୍ବୁ ଗଛ ଅଛି ସେଇଠୁ ଆଣିଥିଲେ ନା କଣ
ହଁ ଆମ ଛାତ ଉପରେ ଯ ଲେମ୍ବୁ ଗଛ ଅଛି।
ଓହୋ ଆପଣ ଲଗେଇଥିଲେ ସେ ଗଛକୁ ନା ଏମତି ଆଣିଥିଲେ ନର୍ସରୀରୁୁ
ଆ ଏଟା ଆମେ ଲଗେଇଥିଲୁ
ଓହୋ ସେଥିରେ ଲେମ୍ବୁ ହେଲାଣି
ନା ହେ ଏଇ ନାଇ
ଆଛା ଆଛା ଆଉ ହଉଛି ଆପଣ ଯୋଉଟେ ଆଗରୁ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ଗୋଟେ ରସନା ଯେମତି ଯେବେ ଏମତି ମାନେ ଏବେ ଦୁନିଆରେ ଯୋଉଟାକୁ ମଟେଲ କହୁଛନ୍ତି ଆଗରୁ ସେଇଟାକୁ ରସନା କୁହାଯାଏ। ଆପଣଙ୍କୁ ରସନା ଭଲ ଲାଗେ ଆପଣ ଥର ମତେ କରିକି ଦେଇ ଥିଲ ମୁଁ ଥିଲାବେଳେ ଯଉ ା ଆସିଥିଲି ଆପଣ ମତେ ଗୋଟେ ଦେଲେନି ଅରେଞ୍ଜ କଲର ର ଗୋଟେ ପାଣି ଟେ ଗୋଟେ ଦେଲେନି ସେଇଟା କଣ କହିଲେ ରଶନା କି ନା କଣ ଥିଲା କହିଲେ
ମୋର ମନେ ନାଇଁ।
ଓହୋ ମୁଁ ଭାବିଲି ସେଇଟା ସେଇଟା ବି ବହୁତ ଭଲ ଲାଗୁଥିଲା କିନ୍ତୁ ଯାହା କୁହନ୍ତୁ ଆମ୍ବ ରସଟା ଆପଣଙ୍କର ସେଇଟା ହିଁ ମତେ ମାନେ ବହୁତ ଆଉ ଆପଣଙ୍କୁ ଖରା ଦିନେ କଣ ସବୁ ପିଇବାକୁ ଭଲ ଲାଗେ ଯେମିତି ଟଙ୍କ ତୋରାଣୀ ତୋରାଣୀ ଆପଣ ତୋରାଣୀ ଯୋଉ ପଖାଳ ତ ଖାଆନ୍ତି
ହଁ ପଖଳ ବତରର ବାସ ସଖାଳ ଭତର ହଁ ଆପଣ ଯାହା ବି ଲଗେଇକି ଖାଇପାରିବେ
ଆପଣ କଣ ଖାଇବାକୁ ଭଲ ପାଆନ୍ତି।
ମୁଁ ବଡି ଆଉ ଆଳୁ ଚକଟା ନିଶ୍ଚ ଭଜା
ଆଉ କୋଉ ଭଜା ଭଲ ପାଆନ୍ତି ବେଶୀ
ପୋଟଳ ଆଳୁ ଭଜା
ଆପଣଙ୍କ ପ୍ରିୟ ଭଜା କୋଉଟା
ସେଇଟା
ଓହ ସେଇ ପୋଟଳ ଆଳୁ ଭଜା ମତେ ବି ଭଲ ଲାଗେ ଯେ ହେଲେ ପୋଟଳ ଆଳୁକୁ ଟିକେ ଭାଜି ଟାଇପ ର ଯେମିତି ଭୋଜି ହେରିକାରେ ମିଳେ ସେଇ ଟାଇପ ର ମତେ ଟିକେ ବେଶୀ ପସନ୍ଦ ଆପଣଙ୍କୁ ସେଇଟା ଭଲ ଲାଗେ।
ଛଣା ହେଇଥାଏ କମସୋର ଦି ହେଇକି
ହଁଁ ସେଇଟା ସେଇଟା ଟିକେ ବ୍ୟସ୍ତ ନ ଟିକେ ଗନ୍ଧ ଏଇଗୁଡାକ ଟିକେ ଦେଲେ ନୁହଁ ଟିକେ ସେଇଟାମ ତେ ଭଲ ଲାଗେ ଆପଣ ସେଇଟା କେବେ ଘରେ କରନ୍ତି।
ହଁ ସେଇଟା ମୁଁ ଥରେ କରିଥିଲି।
ଓହୋ ଆଉ ମୁଁ ଏଥର ଆପଣଙ୍କ ଘରକୁ ଗଲେ ସେଇଟା ମତେ ବି ଟିକେ କରିକି ଦେବେ ମତେ ବହୁତ ଇଚ୍ଛା ହଉଛି ଛୁଣା ଛୁଣି ମୋର ଟିକେ ବହୁତ ପସନ୍ଦ
ହଉ
ଆଉ ଆପଣ କଣ ଖାଇଛନ୍ତି ସକାଳେ
ମୁଁ ସକାଳେ ବିସ୍କୁଟ ଖାଇଥିଲି ତାପରେ ଖରା ବେଳେ ଖାଇନି ଖାଇବି ଆଉ ଟିକେ ପରେ
ଆଉ କଣ ହେଇଛି ରୋଷେଇ କରିଛନ୍ତି ଆପଣ
ଆଜି ହେଇଛି ଭାତ ଡାଲି ଆଉ ପୋଟଳ
ଓହୋ ଭାତ ଡାଲି ପୋଟଳ ଆପଣଙ୍କ ବୋଧେ ପୋଟଳ ବହୁତ ପସନ୍ଦ ସେଥିପାଇଁ ଡେଲି ଡେ ଆପଣ ପୋଟଳ ହିଁ ବଧ ବୋଧେ ଖାଆନ୍ତି ନା କଣ?
ହଁ ଏଇି ବେଳେ ବେଳେ
ପୋଟଳରେ କୋଉ ଜିନିଷ ଟା ବେଶୀ ପସନ୍ଦ ମାନେ ପୋଟଳ ରସା ହେଇଗଲା କିମ୍ବା ପୋଟଳ ଭଜା କିମ୍ବା ଭାଜି କିମ୍ବା ଏମିତି ମସଲା ଦେଇକି ଯୋଉ ପୋଟଳ ବନାନ୍ତିନି ସେଇଟା ଯୋଉ ଖାଆନ୍ତି ପଖଳ ବାତରେ ବେଶୀ ଖାଇବାକୁ ଭଲ ଲାଗେ ସେଇଟା ବି ଭଲ
ସେଇଟା ପୋଟଳ ପୁର୍ମା ସେଇଟା ହଉଛି ପୋଟଳ କୁର୍ମ ଯୋଉଟା ମ ମସଲା ଦିଆଥା
କେମତି ହୁଏ କହିଲେ ସେଇଟା ଟିକେ ଆଚଛା ଆଚଛା ଆପଣଙ୍କୁ ମୋ କଥା ଶୁଭୁଛି, ଆଉ କଣ ଆଉ ହଉଛି ଭେଣ୍ଡି ରେ ସେମିତି ଗୋଟେ ମସଲା ଦେଇକି କରନ୍ତି ସେଇଟା କେମିତି ହୁଏ କହିଲେ। ହ ସେଇଟା ଆପଣ ଜାଣିନାହାନ୍ତି ଆଉ ଆଉ କଣ କହୁଥିଲି କହିଲେ ଆପଣ ଆଳୁ ଭର୍ତ୍ତା ବି ଭଲ କରନ୍ତି ମୁଁ ଯେତେବେଳେ ଆପଣଙ୍କ ଘରେ ଥିଲି ସେ ଯୋଉ ଆପଣ ଆଳୁ ଭର୍ତ୍ତା ଥରେ ମତେ ଯୋଉ କରିକି ଦେଇଥିଲେ ସେଇଟା କେମିତି ବନେଇଥିଲେ ଟିକେ ମତେ ତ ରେସିପି ଟା କହିବେ।
ସେଟା ସିଝା ବଳକୁ ଚକଡି କି ସେଠରେ ଆ ତାକୁ ଗୋଟେ ତେଲ ଆଉ ଜିରା ଛୁଙ୍କ ଦେଇକି ମୁଁ ସେଥିରେ ପକେଇଥିଲି।
ଆଉ କେମିତି କରିଥିଲେ ମାନେ ତାକୁ ମାନେ ଦଳିକି ଆଉ ହଉଛି ପିଆଜ ରସୁଣ ପକେଇ ନଥିଲେ ନା ହଁ ସେଦିନ ବି କଣ ଗୋଟେ ପୂଜା ତ ବି ପ୍ରନ ହେଇଥିଲା
ସେଦିନ ସୋମବାର କି ମଙ୍ଗଳବାର ହେଇଥିବ।
ହଁ ବୋଧେ ସେଇୟଆ କଣ ହେଇଛି, ିବ ମୋର ତ ଏତେ ଠିକ ସେ ମନେ ପଡୁନି ଆଉ ଆପଣଙ୍କୁ କଣ ଭଲ ଲାଗେ ସବୁ ମାନେ ଇଟଲି ହେରିକା ଭଲ ଲାଗେ ଖାଇବାକୁ।
ହଁ
ଇଡଲିି ଆପଣ କରନ୍ତି ଘରେ
ନା
ଓ କିଣିକି ବୋଧେ ଖାଇ ଦିଅନ୍ତି ବାହାରୁ ଦହିବରା ଦୋକାନୀରେ ବି ଇଟିଲି ଥାଏ ନା
ହଁ ଏଇଠି ପାଖରେ ଗାଙ୍ଗୁରାମ ବି ଅଛି ସେଉଠୁ ନେଇ ଆସୁ ଦୋକାନ ବି ଅଛି ଏଇଠି ପାଖ
ଭଲ ଆଉ ସୁବିଧାରେ ପାଇଯାଉଛନ୍ତି କାହିଁ ଏତେ ପରିଶ୍ରମ କରିବାେ ଆପଣଙ୍କୁ ଚକୁଳି ଆଉ ଇଟିଲି ଭିତରୁ କୋଉଟା ବେଶୀ ଭଲ ଲାଗେ
ଚକ୍କଡ଼ିୀ
ଆ ଚକୁଳି ରେ କଣ ଲଗେଇକି ସବୁ ଖାଇବାକୁ ଭଲ ଲାଗେ ଗୋଟେ ଚଟଣୀ ବି ଆପଣଙ୍କର ଆପଣ ଥରେ ମତେ କରିକି ଦେଇ। ଥିଲେ ନଡ଼ିଆ ଚଟ ଚଟନୀ କି ବୁଟ ଡାଲି ଚଟନୀ କି ଦିଟାକ ମିଶା କିମ୍ବା ଅଲଗା ସେଇଟା କେମିତି କରିଥିଲେ ମତେ ଟିକେ କହିଲେ।
ସେଟା ନଡିଆକୁ କରୋିକି ସେଥିରେ ଭୋଷମ ପତ୍ର ଆଉ ଜିରା ଲୁଣ ଲଙ୍କା ପକେଇକି ସେଟା ଗ୍ରାଇଣ୍ଡିଙ୍ଗ କରିକି ହେଇଥିଲା
ହଁ ମାନେ ଏଇଗୁଡା ସବୁ ଯାକ ଗ୍ରାଇଣ୍ଡ ପକେଇଦେଲେ ମାନେ କଞ୍ଚା ଲଙ୍କା ଦେଇଥିଲେ ନା ଶୁଖିଲା ଲଙ୍କା
କଞ୍ଚଲଙ୍କା
ଓହୋ ଯାହା କୁହନ୍ତୁ ସେ ଯୋଉ କଞ୍ଚା ଲଙ୍କାର ଟେଷ୍ଟ ଟା ହିଁ ମାନେ ସେ ଯୋଉ ନଡିଆ ଚଟନୀ କ ମାନେ ବହୁତ ମାନେ ପ୍ରିୟ କରିଦେଇଥିଲା ସତରେ ମାନେ ଏମତି ଖାଇବା ହେଇଗଲେ ଆଉ କିଛି ଦରକାର ହି ନାହିଁ ମାନେ ପୁରା ଯେମିତି ଦକ୍ଷିଣ ଭାରତରେ ଖାଆନ୍ତି। ସେମତି ହ ଆଉ ଆପଣଙ୍କ ଭାତ ଡାଲନା ଭଲ ଲାଗେ
ହଁ,
ହଁ ଭାତ ଡାଲମା ତ ସମସ୍ତଙ୍କର ପସନ୍ଦ ଆଉ ଆପଣଙ୍କୁ କେମିତି ଭଲ ଲାଗିବନି ଭାତ ଡାଲମା ତ ସମସ୍ତଙ୍କର ହିଁ ହଉଛି ପସନ୍ଦ ହିଁ ଭାତ ଡାଲମା ବହୁତ ନା କଣ ଆଉ ଭାତ ଡାଲମା ସହିତ ଆପଣଙ୍କୁ ଆଉ କଣ ଖାଇବାକୁ ଭଲ ଲାଗେ।
ମୁଁ ଖାଲି ଭାତ ଭାତିଁ ଖାଇଥାଏ ମୁଁ ତା ଆଉ ସେଥିରେ କିଛି ଦରକାର ନାହି।
ତଥାପି ଲେମ୍ବୁ ଲୁଣ ଲଙ୍କା ଏମିତି ଦରକାର ହଉଥିବ ନା
ସେଇଥି ହେଲେ ଖାଲି ଲେମ୍ବୁ ଲୁଣ ଲଙ୍କା ହେଇଗଲାର ହେଇଯିବ ଆଉ କିଛି ବିତେ ଖାନି
ଆଉ ସବୁ କଣ ଆପଣଙ୍କୁ ଖାଇବାରେ ପସନ୍ଦ ଯେମିତି କି ହେଲା ଚାଟ ହେଲା ମଟର ସୁପ୍ ହେଲା ଏଗୁଡାକ ପସନ୍ଦ ଆପଣଙ୍କୁ
ହଁ
ଆଉ ମଟର ସୁପ୍ ବି ଆପଣଙ୍କ ଘରେ ବନାନ୍ତି।
ନା ଆକୁ ସେଟା କି କନ
ଏଥର ବନେଇବେ ତ ଆଜି ବନେଇକି ଟିକେ ପ୍ରାକ୍ଟିସ କରନ୍ତୁ ମୁଁ ଯେବେ ଗଲି ହେଲେ ହଉଛି ମତେ ନା ସନ୍ଧ୍ୟା ବେଳେ ଟିକେ ମଟର ସୁପ ଦେବେ ଖାଇବାକୁ ମତେ ଟିକେ ଭଲ ଲାଗିବ ନା କଣ କହୁଛନ୍ତି। ଆଉ କଣ ଆଉ ଆପଣ ଆଉ ଆପଣ ଏବେ ବୋଧେ ଲଞ୍ଚ କରିବେ ଲଞ୍ଚ କରି କି ଆପଣ ଶୋଇବେ ବୋଧେ ନା କଣ
ହଁ
ଯାଆନ୍ତୁ ଆଜି ତ ଗୁରୁବାର ଆଜି ବି ହଉଛି ବୋଧେ ଲଞ୍ଚ ରେ ଆପଣ ସେଡମା ଭ ତ ଓଡିଆଙ୍କର ବହୁତ ପସନ୍ଦର ଖାଇବା ହିଁ ହେଇଥିବ
ହଁ
ହଉ ଆପଣ ଖାଇ ପି ଯାଆନ୍ତୁ ଟିକେ ରେଷ୍ଟ ନେବେ ରେଷ୍ଟ ନେଇକି ସାରିଲା ପରେ ମୁ କାଲି ଆଡକୁ ଆପଣ ତ କଥା ହଉଛି ଆଉ ହେଲା ରଖିଲି